କୁହ।
ହାଲୋ।
ହାଲୋ ହୁଁ କଣ କରୁଛ? ହଁ।
ହାଲୋ ନେଟୱାର୍କ ନାହିଁ ନା କଣ?
ଶୁଭା ଗଲା?
ହଁ ତୋର କଣ ନେଟୱର୍କ ନାହିଁ?
ଆରେ ଗାଁ ଗହଳିରେ ଜାଣିଛୁ ତ ନେଟୱର୍କ ଗାଁ ଗହଳିରେ ଜାଣିଛୁ ନେଟୱାର୍କ ନାହିଁ ପୁଣି ଆମ ଗାଁରେ ଦୋଉଛି ତୁ ଜାଣିନୁ କି?
ହଁ ଟିକେ ହାଟ୍ରକ ଉପରେ ରହିବ ନାଁ।
ଆରେ ୱାଇଫାଇ ଅନ କରଚି ତମର ୱାଇଫାଇ ଅନ କ ରିଚି ଯଦି ନ ଚାଲଲେ ମୁଁ କଣ କରିବି?
ମୁଁ କଣ କରିବି?
ହାଲୋ ହେ-ହେ-ହେ।
ହଁ ମୁଁ କହିଲି ମୁଁ ଆଉ କଣ କରିପାରିବି।
ହଁ ବା ମୁଁ କହିଲି ତମ ୱାଇଫାଇ ତମ ୱାଇଫାଇ ଅନ କରିଚି ମୁଁ ନଚାଲିଲେ ମୁଁ ଆଉ କଣ କରିପାରିବି।
ହୁଁ।
ତ ତମ ୱାଇଫାଇରେ ହିଁ ରେ ମୁଁ କଥା ହେଇପାରୁଛି, ନହେଲେ ମୁଁ ଆଉ କଥା ହେଇପାରୁନି।
ଯାହା ହଉ ହ ପାସୱାର୍ଡ ଚେଞ୍ଜ କରିଦଉଛି।
ନାଇଁ ନାଇଁ କରନା ମୁଁ କଥା ହେବି ତାହେଲେ କେମିତି ବେ?
ମୁଁ ଜାଣିନି ତାହେଲେ ଦେଇଦବୁ ଛଅଶ ଟଙ୍କା ମାସକୁ। ରିଚାର୍ଜ ଗୋଟେ ମାସର। ଆଉ ତୁ ଏଥିରୁ ପଇସା ଇନକମ ଯୋଉ କରୁଛୁ।
ହୁଁ।
ଓ କଣ ହୁଁ।
ମ
କହୁନୁ।
ହେଲେ ନାଇଁ ତ ତମର ହେଇପଟେ ମାନେ ଏୟାର ପଲ୍ୟୁସନ କଣ ମାନେ କେମତି କଡିସ ନ ଅଛି।
ଏଠିକାର କ୍ୱାଲିଟି ଭଲ ଅଛି।
ହୁଁ କାଲି ମୁଁ ନୟାଗଡ଼ ଯାଇଥିଲି
ହୁଁ।
କାଲି ଭାଇ ନୟାଗଡ଼ ଯାଇ ଥିଲି ମାନେ ଏତେ ମାନେ ଏୟାର ପଲ୍ୟୁସନ, ନା ବିନା ମାସ୍କ ରେ ମତେ ଲାଗୁଛି ଯାଇ ହବ ନି ନୟାଗଡ଼ରେ ପୁଅ ଖାଲି ଖାଲି ମାନେ ଯୋଉ ପୁରୁଣା ଗାଡି ଗୁରାକ ମାନେ ଯୋଉ ଆର ଟି ଓ ବାଲା ନ ଧରିକି ଖାଲି ମାନେ ଏତେ ଧୂଆଁ ବାହାରୁଚି ଏ ଗାଡ଼ି ଗୁରା ପୁରୁଣା ଗାଡ଼ି ଗୁଡାରୁ।
ହୁଁ ଏଇଠି ମୋ ଅଫିସ ହଁ ଏଇଠି ମୁଁ ସିନା ଅଫିସ ଚାଲିକି ଯାଉଛି ପାଂଶହ କିଲୋ ପାଂଶହ ମିଟର ଭଳିଆ ହବ ନହେଲେ ବାହାରକୁ କୁଆଡେ ଗଲେ ଆ ହେଲମେଟ ଫୁଲ ହେଲମେଟ କଭର କରିକି ମାସ୍କ ପିନ୍ଧିକି ଯାଉଛି। ନହେଲେ ଆଜି କାଲି ଯୋଉ କନଷ୍ଟ୍ରକ୍ସନ ଚାଲିଚି କନ୍ରକ୍ସନ ସାଇଟରେ ଯୋଉ ଧୂଳି ପଡୁଛି ତାପରେ ଏଇଠି କଣ କିହିଲୁ ମେନ୍ ହେଲା ମେଟ୍ରୋ ଚାଲିଛି। ମେଟ୍ରୋରୁୁ ବହୁତ ଧୂଳି ଉଡୁଛି।
ମାନେ ମେଟ୍ରୋରେ ଅଧିକ ମାନେ ମେଟ୍ରୋରେ ଅଧିକ କାଇଁ ଧୂଳିକଣା ବାହାରୁଛି।
କାମ ଚାଲିଛି।
ଇିଲେକ୍ଟ୍ରିକରେ ଚାଲିଛି ନା ଏଇଟା।
କାମ ଚାଲିଛି, କାମ କମ୍ପ୍ଲିଟ ହେଇନି।
ଓହୋ ହୋ ହୋ ମାନେ ସେଇଠି ଆଉ ଖଣି ଖଦାନ ଅଛି ନା ନାଇଁ। ଖଣି ଖାଇଦାନ ଅଛି ନା ନାଇଁ।
ନାଇଁ ଏଇଠି ସେତେ ଖଣି ଖାଦାନ ନାହିଁ।
ଆମର ତ ଦି ପହରେ କୁଆଡେ ଗଲୁ ତାଳଚେର ରାଉରକେଲା ଯିବ ମାନେ ଏତେ ଏୟାର କଣ୍ଡିସନ ଖରାପ ଯେ ମାନେ ଯିବ ହେରା ମାନେ ଖାଲି ବିନା ମାସ୍କରେ ଯଦି ଯିବୁ ହେରି ବୋଲେ ନାକ କାଧି ଭିତର କଳା ପଡି ଯାଇଥିବ, ମୁହଁ ତ କଳା ପଡି ଯାଇଥିବ ଆଉ।
ଧଳା ସାର୍ଟ ଯଦି ପିନ୍ଧିକି ବାହାରକୁ ବାହାରି ପଡିବୁ ସେ ଆସିଲା ବେଳକୁ କଳା ପଡି ଯାଇଥିବ ନ ବିଷ ଯାଇଚି ପାରାଦ୍ୱୀପ ଯାଇଚି। ପାରାଦୀପ ପୋଟ ପଟକୁ ପାରା ପୋର୍ଟରେ ତୁ ଖାଲି ଧଳା ସାଟେ ପିନ୍ଧିକି ପଳେଇବୁ ବାଇକି ରେ।
ହୁଁ।
ଦେଖିଲାବେଳ କୁ ତୋ ସାଟେ କଳା ପଡିଯାଇଥିବ।
ଚିହ୍ନି ପାରିବୁନି ତତେ ତୁ କିଏ?
କୋଇଲା ଗୁଣ୍ଡ ଉଡିକିରି ତମ ସାଟ କଳା ପଡି ଯାଇଥିବ।
ଏହିମ୍ ଏହିପଟେ କେମିତି ମାନେ ବାୟୁ ପ୍ରଦୂଷଣ ଦିଏ କହିଲ।
ବାୟୁ ପ୍ରଦୂଷଣ କଣ କହିଲି ସେପଟେ କନଷ୍ଟ୍ରକ୍ସନ ଇ ଏଭୁଡା ଚାଲିଚି ନା। କହିଲ ସେ ଲୋଡ ଅନଲୋଡ ତାର ଧୋଳି କଣା ଉଡୁଚି। ସେଇଟା କିଛି କରିହବ ।
ହୁଁ।
ସେଇଗୋଟେ ଏରିଆରେ ଯେ ଏତେ ତୁ ଗଛ ଲଗେଇବୁ ସେତେ ଭଲ।
ହଁ। ମାନେ ଏ ଯଉ ମାନେ ଏ ଯୋଉର ଗଣମେଣ୍ଟ ସ୍କିମ ଅଛି ନା ନାଇଁ ମାନେ? କରିବା ପାଇଁ
ହୁଁ ଗମେଣ୍ଟସ୍କିବାଟ ଗମେଣ୍ଟସ୍କି କରିଛି ହ। ଦାନ ଗ୍ରୁପ ର ରହୁଛି ନା ଆମ ଏୟପୁଟ ଦାନ ଗ ଡେଣ୍ଡର ନେଇଛି ନା ସିଏ ବି ଗଛ ତା ତରଫ ଭଲପହୁଛି ତ ତ ଜାଣିଥିବ ଆଇ ପିଏଲ ଇଏରେ। କଥା ତ ଜାଣିଥିବୁ ଆଇ ପିଏଲ ରେ ଯେତେଟା ଡଟ୍ ବଲ୍ ରହିବ। ଟାଟା କମ୍ପାନୀ ସେତେଟା ଟାଟା କମ୍ପାନୀ ଯେତୁ ଆଇିଲସର କରିଛି। ଆଇପିଏଲରେ ସତସ୍ତରୀ ଟା ମ୍ୟାଚ ଅଛି। ଚରେ ଯେତେଟା ଗୋଟେ ଓ ଛଅଟାନ୍। ଛଅଟା ବଲକୁ ହିସାବ କରିନୁ ସତସ୍ତରୀ ଟା ମ୍ୟାଚ ସପତସ୍ତରୀ ଟା ମ୍ୟାଚରେ କୋଡିଏଟା ଓଭର।
ହଁ।
ସପତସ୍ତରୀ ଏଣ୍ଟୁ କୋଡ଼ିଏ କେତେ ହେଲା। ପନ୍ଦରଶହ ଚାଳିଶ ଟା ଓଭର ପନ୍ଦରଶହ ଟା ପନ୍ଦରଶହ ଚାଳିଶ ଓଭର ରେ ଛଅଟା ଲଖ ତେବନ ଇଣ୍ଟୁ ଛଅ କରେ କେତେ ହବ କେତେଟା ବଲ ହେଲା କହିବି ଆ ଜାରେ ଦୁଇଶହ ଚାଳିଶ ଟା ବଲ୍।
ହଁ।
ନଅ ହଜାର ଦୁଇଶହ ଚାଳିଶ ଟା ବଲ ହେଲା ହେଲା ଯଦି ନଅ ହଜାର ଦୁଇଶହ ଚାଳିଶ ଟା ବଲ ରୁ ତିନି ହଜାର ଟା ଡଟ ବଲ୍ ପଡୁଚି ତାହେଲେ ଟାଟା କମ୍ପାନୀ ତିନିଣ ଟାଟା କମ୍ପାନୀ ଆଉ ବି ସି ସି ଆଇ ଯୋଉ ଅଛି ହଁ। କ୍ରିକେଟ ବିସିିସିଆଇ ଭାରତ କ୍ରିକେଟ ବୋର୍ଡ କାଉନ୍ସିଲ ଯେଉ ଛି ସିଏ ଦିଇ ଜଣ ଯାଙ୍କ ମିଶିକି
ହୁଁ।
ଯେତେଟା ଡଡ ବଲ ପଡିବ ସେତେଟା ଗଛ ଲଗେଇବେ
ମାନେ ଗଛ ଗୋଟେ ଲଗେଇବ ନା ମା ଡଡବଲ ଗୋଟେ ଦଶଟା ଅଛ ନା ଗୋଟେ ଡ ବଲ ଗୋଟେ ଅଛ
ହେଇଗଲା ଛଅ।
ଏଇ ଦ ଦ ତାର ଲସ୍
ଲସ୍ କଣ?
କମ୍ ଗଛ ତ ଲାଗିଲା।
ଯାହାହେଲେ ବି ସେମାନେ ତାଙ୍କର କ୍ୟାମ୍ପି ସେଇଟା ଆ
ମୁଁ ଶୁଣିଚି କିନ୍ତୁ ଗୋଟେ ଗୋଟେ ଡ ଡବଲୁ ଦଶଟା ଗଛ ମୁଁ ଶୁଣିଚି।
ଟା ନୁହଁ ଗୋଟେ ଟ ଟବୁଲରେ ଗୋଟେ ଗଛ।
ହୁଁ, ମାନେ ଏ ଯୋଉ ତ ଆମେ ଯୋଉ କଥା ହଉଛେ ଏୟାର ପଲ୍ୟୁସନ ମାନେ ଶୀତ ଦିନେ କଣ ଅଧ ଇଯାଉଛିହ ଏୟାର ପଲ୍ୟୁସନ ମାନେ ନିଶ୍ୱାସ ପ୍ରଶ୍ୱାସ ନେଇ ହଉନି ଗାଁ ଗହଳି
ସେଟା ହଉଛି କଣ କହିଲୁ। ଆମର ଅ ଦିଟା ଅଛି ଦିଟା ଟାଇପ ରେ ଅ ଶିତ ଦିନେ କଣ ହଉଛି କହିଲେ ଯୋଉ କୁହୁଡି ରହୁନି
ହୁଁ ହୁଁ,
କୁହୁଡି ପାଇଁ ଏ କ୍ୱାଲିଟଟା ଅଧିକା ବଢି ଯାଉଛି ସେଥିପାଇଁ ଦେଖା ଯାଉନି। ସେଟା ଟିକେ ମୋଟା ଇଏଟା ପୁଣି ଟା କଣ କହିଲୁ ପାଣି ଇଏଟା ନା ଦେଖିବୁ ତୁ ବାହାରେ କୁହୁଡି ଥିବ ଆସିକି ଠିଆ ହେଇ ପଡିବ ଅଧ ଘଣ୍ଟେ। ତତେ ଯିଏ କହିବ ତୁ ବର୍ଷାରେ ଗାଧେଇଚୁ ବୋଲି। ବର୍ଷା ହେଇଥିଲା ତ ଗାଧ କାହିଁକି ନା ସେଥିରେ ଜଳୀୟ ଅଂଶ ଅଧିକା ରହିଛି ତ ସେଇଟାକୁ ଆମେ ଯଦି ନିଶ୍ୱାସ ପ୍ରଶ୍ୱାସରେ ଜଳୀୟ ଅଂଶ ତ ନାକରେ ଏବେ ପାଣି ପଶିଯିବ ତତେ କେମିତି ଲାଗିବ?
ଅଣନିଶଶ୍ଵାସୀ ଲାଗିବ।
ହଁ ସେଇଟା ସେଇଭଳିଆ ଆଉ।
ହୁଁ, ଦିଲ୍ଲୀ ଦିଲ୍ଲୀରେ ହେ ଇଟା ଅଧିକ ମାନେ ଶୀତ ଦିନ ଅଧିକ ହେଇଯାଉଚି ଗ ମାନେ ଦିଲ୍ଲୀରେ
ଦିଲ୍ଲୀରେ ଟିକେ ଜଙ୍ଗଲ କମ ଛୋ ଛୋଟ ସହର ଟା ଲୋକ ସଂଖ୍ୟା ଅଧିକା ସେଇଠି। ଗାଡି ମଟର ଅଧିକା ଏୟା ଏସି ଅଧିକା। ଏୟାର କଣ୍ଡିସନର ଯୋଉ ରହୁଛି ସେଇଟା ଅଧିକା ତାପରେ ଫ୍ରିଜ ଅଧିକା। ତାପରେ ଫ୍ୟାକ୍ଟରି କଳକାରଖାନା, ଦିଲ୍ଲୀ ଟା ସେଣ୍ଟର ଟା ନା ରାଜଧାନୀ ଟା ନା। ସେଥିପାଇଁ ସେଇଠୁ ଟିକେ ଅଧିକା ସବୁ ଜିନିଷ ରହିଥିବାରୁ ବା ଇଟା ସେଇ ହିସାବରେ ଜଙ୍ଗଲ ଟିକ କମ୍ ଆମ ଏରିଆ ରେ କେତେ ଜଙ୍ଗଲ ଅଛି। ତଥାପି କେତେ ଶୀତ ଦିନେ କେତେ ୟାର କଣ୍ଡି କର। ଆଉ ସେଇଠି ତ ଆମ ତୁଳନାରେ ହ ଆମ ତୁଳନାରେ ତ ଦିଲ୍ଲୀରେ ବହୁତ କମ୍ ନା। ତ ସେଥିପାଇଁ ଟିକେ କମି ଯାଉଛି ଆଉ।
ମାନେ କଣ କହିଲ ଯୋଉ ଶୀତ ଦିନେ ଦେଖ ମୁଁ ଏବେ ଜାଣିବାର ହେଲେଣି ଯେତେଳେ ମାନେ ଶୀତ ଦିନେ ଦିଲ୍ଲୀରେ କଣ କହିଲ ମାନେ ତାଙ୍କର ହେଲିକାପ୍ଟରରେ ଖାଲି ପାଣି ସ୍ପ୍ରେ ହଉଥବ ମାନେଏ ଏୟାରପୋର୍ଟ ବେସନ ଗୋଟିଏ।
ଏୟାର ପଲ୍ୟୁସନ କୁ ଇଏ କରିବା ପାଇଁ ନୁହଁ ସେଟା ଯୋଉ କୁହୁଡି ରହିଛି ଉପରୁ ବର୍ଷା ଟାଇପ ର ପାଣି ପଡିଲେ, ସେଇ କୁହୁଡିଟା ଟା ଭାଙ୍ଗିଯିବ ସେଇ କୁହୁଡିଟା ଭାଙ୍ଗିଗଲେ ଏୟାର ପଲ୍ୟୁସନ ଟା ଟିକେ କମିବ ଦେଖିବୁ ତୁ ଏବେ ଆମ କାଇଁମ ଏପଟେ ଦେଖିବୁ ଏଆର କ୍ୱାଲିଟି ଟା କେତେ। ସଫା ଅଛି ବତିଶ ପଇଁତିରିଶ ଭଳିଆ କ୍ୱାଲିଟି ଆସୁଥିବ ମାୟା ଆମ ଗାଁ ପଟେ ଶୀତ ଦିନେ ଦେଖିବୁ ସେଟା ଦୁଇଶହ କେତେ ଆସୁଛି। ଆଉ ତିନି ଦେ ବେଶ ହଁ ଆଉ। ଦିଲ୍ଲୀରେ ଏବେ ନର୍ମାଲ ଥିବ ଦେଢଶହ ଦୁଇଶହ।
ବା୍ବାରେ,
ଶୀତ ଦିନେ ତାହେଲେ କେତେ ରହୁଚି ଚାରିଶହ ପାଞ୍ଚଶହ ଭଳିଆ ରହୁଛ ଏହାର କ୍ୱାଲିଟି।
ମାନେ ଆମର ବହିରେ ଗୋଟେ ମାନେ ଯ ପ୍ଲସ ଟୁ ପଢୁଥିଲୁ ଯୋଉ ମାନେ ହେଇଥେ ଲେଖାହେଇଥିଲା କି। ତମେ ଶୀଘ୍ରଟ ଟାଣ କି ନ ଟାଣ, ତମେ ଯଦି କୋଲକାତା ସହରରେ ରହୁଛ ମ ମାନେ, ତମେ ଦିନକୁ ଷାଠିଏ ଟା ସିଗରେଟ ଟାଣୁଛ
ହଁ ୟାର କ୍ୱାଲିଟି ହିସାବରେ ଯଉ ଏରିଆ ର ଏ କ୍ଟିମିଆ ସେଇ ହିସାବରେ ତ ଲାଇ ଫମ ବଢିବ ତ ଲାଇଫ ଫମ କଣ ନହଁ। ଯୋଉ ଏରିଆରେ ଟିକେ ଫ୍ୟାକ୍ଟି ଫକ୍ଟରି ଅଧିକା ସେଇ ଏରିଆରେ ଟିକେ ଇଏ କୋଲକାତା ଆଗରୁ ଥିଲା ନା ବାଣିଜ୍ୟର ମୁଖ୍ୟ କେନ୍ଦ୍ରଥିଲା, ଆଗରୁ କୋଲକାତା । ଯେହେତୁ, ଫାଷ୍ଟ ପୋଟ କୋଲକାତାରେ ଥିଲା । ଜାଣିଛୁ ନା ନାଇଁ, ଇଣ୍ଡିଆର ଫାଷ୍ଟ ପୋର୍ଟ ହଉଛି କୋଲକାତା । ଯେତେ ସବୁ ଭାସ୍କର ଗାମ ବି କୋଲକାତା କୋର୍ଟରୁୁ ହିଁ ଆସିଥିଲି, ଯେତେବେଳେ ସେ ଜଳପଥା ଆବିଷ୍କାର କରିଥିଲୁ। ସେ କୋଲକାତା ପୋର୍ଟରୁ ହିଁ କରିଥିଲେ ।
ହୁଁ
ଆସିକି ସେ କୋଲକାତା ପୋର୍ଟ ରେ ହିଁ ପହଞ୍ଚିଥିଲେ ତ ସିଏ ହଉଛି ବହୁତ ପୁରୁଣା
ମାନେ ଭାରତ ସ୍ଵାଧୀନ ହେବା ପୂର୍ବରୁ ତାହଲେ ଇଣ୍ଡିଆର ରାଜଧାନୀ ତାହଲେ ଥିଲା -କୋଲକାତା ।
କହିପାରୁ, ତୁ ସେଇଭଳିନା କୋଲକତା । ତ ସେଇଠି ଫ୍ୟାକ୍ଟ୍ରିଠୁ ଆରମ୍ଭ କରିକି ସବୁ କିଛି ସେଇଥିପାଇଁ ଷ୍ଟାର୍ଟ ହେଇଛି । ଗ୍ରେଟ୍ ଇଷ୍ଟ ଇଡିଆ କମ୍ପାନୀ ବି ସେଇଠୁଷ୍ଟାର୍ ହେଇଛି, କୋଲକାତା । କହିପାରୁ।
ଆଉ ରହିଲା ମାନେ, ଯୋଉ ଆଉ ରହିଲା କଣ କହିଲ ମାନେ, ମାନେ ଗୋଟେ ଫାଟିଟେ ଖୋଲା ହବ ସରକାର ରଖୁଛନ୍ତି କଣ କି -ମାନେ ତମେ ଆଗ ଗଛ ରହିବ, ଗଛ ଟା ବଡ ହେଲା ପରେ ତମେ ଫ୍ୟାକ୍ଟ୍ରି ସେମିତି ବି ହଉଛି ନା
ସେମିତି ନାହିଁ, ଦେଖ, ସରକାର ଯୋଉ ଫ ପରମିସନ ଦଉଛନ୍ତି, ତାର ଚମରେ ଗୋଟେ ଫିଲ୍ଟର ଆସୁଛି । ସେଇ ଫିଲ୍ଡ ତାକୁ ସେ ଚିମିନ ରେ ଲଗେଇବୁ ସେ ଚି ଚିମିନରେ ଲଗେଇଲେ ସିଏ କଣ କରିବ କହିଲ -ଯେତିକ ବିଷାକ୍ତ ଗ୍ୟାସ ରହୁଛି ତାକୁ ଗୋଟେ ଟ୍ୟାଙ୍କର ଭଳିଆ ତାଙ୍କ ରହିଛି, ସେ ଟ୍ୟାଙ୍କର ରେ ସେ ତାକୁ ଲୋଡ କରିବ ଏହାକୁ ଫିଲ୍ଟର ଇଜେକ୍ସନ କରିବ । ଯେତେବେଳେ ଫ୍ୟାକ୍ଟ୍ରି ଚାଲିଥିବ, ପଟେ ଗଛ ବି ବଢା ଲଗା ଚାଲିଥିବ । ଦ ତାଙ୍କ ସେ ଟ ସେ ଆସିବେ ସେ ଧୀରେ ଧୀରେ ଯୋଉ ବିଶାକ୍ତ ଟ ଆସନ୍ତି ସେଇଟା ବି ସେ ପାୀ
ହ
ସେମିତି ରହୁଚିତ । ଆଉ ବହୁତ ଜିନିଷ, ରାଜନୀତି ବି ବହୁତ ଚାଲିଛି, ସେ ବି ନାଇଁ କି
ଆରେ ଏବେ ରାଜ, ଏବେ ରାଜନୀତିରେ କଣ ମାନେ ଶୁଣନ, ଏବେ ରାଜନୀତିରେ କଣ ହେଇଛି କହିଲ? ମାନେ ବାୟୁ ପ୍ରଦୂଷଣକୁ ନେଇକି ତାଙ୍କର ମାନେ ଟିକେ ଇଏ ଚିନ୍ତା ବି ଟିକେ ନାହିଁ, ମନେକର ଗୋଟେ ଗୋଟେ ବାଇକ୍ ଟେ ଅଛି, କୋଡିଏ ବର୍ଷ ଚାଲିଛି । ତାର ଏୟାର ମାନେ ସାଇଲେସରରୁ ଅଧିକ ବାହାରୁଛି କଣ? ଧୂଆଁ ବାହାରୁଛି କିନ୍ତୁ ସେ ଯଦି ପଲୁସନ ଷାଠିଏ ଯଦି ଷାଠିଏ ଟଙ୍କା ଦେଇଦଅ ତାର ଗଡି ର ଧୂଆଁ ହିଁ ବ ଯାଉଛି କଣ ପାଇଁ?
ଏଇଟ ବହୁତ ପ୍ରକାର ପଲିିକସ କଣ କହିବ ।ପଲିଟିଷକି ଆମ ଦେଶ କୁ ଖୋଳ କରି ସାରିଲାଣି ।
ହଁ
ବିଜ୍ଞାନ ଅନର୍ସ ନେଇଛୁ ପା
ହୁଁ ନାଇଁ ଆମର ଏବେ ନୂଆ ଗୋଟେ କଟି ଯାଇଛି ନାଇଁ ଏ
ହୁଁ ହଉ ତୁ ଯାହା କଣ କରରେ ଆଉ ରଖୁ
ହଁ ହଁ।